ହୁଁ
ହ୍ୟାଲୋ
ହାଲୋ ହଁ ସୁଭ ସନ୍ଧ୍ୟା
ଆଉ ଭଏସ୍ ଶୁଭୁଛି ଶୁଭ ସନ୍ଧ୍ୟା କଣ କରୁଥିଲେ କଣ କରୁଥିଲେ?
ହଁ ଏମିତି ବସିଛି ଆଉ ଆଉ କଣ କୁଆଡେ ବୁଲିବାକୁ ଯାଇଥିଲେ କିଛି ଚଲାବୁଲା କରୁଥିଲେ
ନା ଟିକେ ଚାଲିବା ପାଇଁ ଯାଇଥିଲି।
ହଁ ହଁ
ହୁଁ ନା ଖାଇନେ ତ କିଛି ଚାଲିବା ପାଇଁ ଯାଇଥିଲି ଖାଲି ଟିକେ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡୁଛି ଆଉ କଣ କରିବା?
ହଁ ସବୁ ଗୁଡ଼ା ସ୍ୱାସ୍ଥ୍ୟର
ସନ୍ଧ୍ୟା ବେଳେ ଟିକେ ଚାଲିଲେ ଭଲ ନା ହଁ। ସ୍ଵାସ୍ଥ୍ୟ ହିଁ ଆମର ସବୁଠୁ ବଡ ସମ୍ପଦ କହିବାକୁ ଗଲେ ଆମର ଏମତି ହଁ ହଁ
ହ ନିଜ ଦେହ ଟା ଶ
ହଁ ଆମ ଦେହଟା ହିଁ ଠିକ ରହିଲେ ସବୁ ଜିନିଷ ଆମେ କରିପାରିବା। ଖାଇଥିଲେ କଣ?
ସନ୍ଧ୍ୟା ସମୟରେ କଣ ଟିକେ ଖାଇଥିଲି ଆଉ।
କଣ ଖାଇଥିଲେ?
ମାନେ ବିସ୍କୁଟୁ କୁ ଚାହା ଖାଇଥିଲି।
ହଁ ହଁ ହୁଁ ହୁଁ ହୁଁ। ଆଉ ଭଲ ଅଛନ୍ତି ଆପଣ?
ଏଇ ସେମିତି ଟିକେ ଚାଲିଆକୁ କୁ ଯାଇ ଲା ସମୟରେ ଦୋକାନେରେ ଅଟକି ଗଲୁ ତ ଟିକେ ଚ ଚା ପିଇକି ପଳେଇ ଆଇଲୁ।
ହଁ ହଁ ଚାଲିବାକୁ ଗଲେ ଭଲ ଏମତି ଚାଲିଲେ ଆମର ଅ ଉଁ ଭଲ ରହିବ ଦେହ ସବୁ। ଠିକ୍ ସେ ଆମର ନିଃଶ୍ୱାସ ପ୍ରଶ୍ଵାସ ବି ନେଇପାରିବା ସବୁ କିଛି ଭଲ ରହିବ। ରକ୍ତ ସଞ୍ଚାଳନ ବି ଠିି-ଠିକସେ ହବ।
ହୁଁ।
ଚାଲିବା କଥା।
ହଁ ଆଉ ବୁଲାବୁଲି ପାଇଁ କୁଆଡେ ଏ ଯିବାର ଯୋଜନା ଅଛି ହଁ ବର୍ଷା ହଁ ଆଜି ତ ଏପଟେ ହୁଁ ବର୍ଷା ହେଇଚି ଦିନ ସାରା ଟିକେ ଟିକେ ହେଇଚି ମାନେ ଏତେ ମାତ୍ରାରେ ତେ ନାଇଁ କିନ୍ତୁ ଟିକେ ଟିକେ ହେଉଚି ନହେଲେ ଟିକେ ଉଁ ବଢି ଅଛି ତଥାପି ଗରମ ହଉଚି। ଯୋଉ ଓଳି କହୁ ନାହାଁନ୍ତି। ମେଘ କରୁଥିଲେ ବି ଟିକେ ଟିକେ ଯୋଉ ଗରମ ହୁଏନି।
ହଁ ନାଇଁ ଆମ ଆଡେ ଆଜି ଜୋର ଜାରିଆ ବର୍ଷା ହେଇଛି। ପୁରା ସକାଳୁ ନେଇକି ଏବେ ପର୍ଯ୍ୟନ୍ତ ପୁରା ବର୍ଷା ହେଇ ଚାଲଚି ଯେ ହେଇ ଚାଲଚି।
ହୁଁ ହୁଁ ବହୁତ ଭଲ ଆପଣଙ୍କ ଅଞ୍ଚଳରେ ବର୍ଷା ହଉଚି ତ।
ଗରମ ହଉଚି।
ହଁ ହଁ ଆମୁକୁ ଏ ଟିକେ ଟିକେ ବର୍ଷା ହେଇଥିଲା ସଖାଳୁ ଟିକେ ଜୋରସେ ଆଉ ତାପରେ ଟିକେ କମ୍ କମ୍ ହେ
ହଁ।
ହୁଁ।
ଉଁ ବାୟୁମଣ୍ଡଳ ଏତେ ପ୍ରଦୂଷିତ ହେଇଗଲାଣି ଯେ ଆଉ ବର୍ଷ କହିଲି ବାୟୁମଣ୍ଡଳ ଏତେ ପ୍ରଦୂଷିତ ହେଇଗଲାଣି ଯେ ମାନେ ବର୍ଷା ହେଇ ଟେ ଗରମ ଲାଗୁଚି।
ହଁ। ଆଜି କାଲି ତ ଅ ପ୍ରଦୂଷଣ ତାପରେ ମାତ୍ରା ତ ବଢି ଚାଲିଚି ଦିନକୁ ଦିନ ତ ଆମର ଗାଡି ସଂଖ୍ୟା ଦିନକୁ ଦିନ ବଢି ଚାଲିଚି ସେ ଅନୁଧାନରେ ସେ ଅନୁସାରେ ଇନ୍ଧନ ଇନ୍ଧନ ବି ସେମି ତି ବ୍ୟବହାର ହଉଚି ତ ତାରୁ ଧୂଆଁ ଯୋଉ ବାହାରୁଚି ସେ ଜୁଗୁରୁ ଆମର ଅଧିକ ବାୟୁ ପ୍ରଦୂଷଣ ହଉଚି ଆଉ।
ହୁଁ ଏ କ ଲୋକ ବି ଗଛ କାଟି ଦଉଚନ୍ତି। ସେ ଅନୁସାରେ ସବୁ ବିଲ୍ ଉଁ ମାନେ ଆମର ସବୁ ଘର ବି ତିଆରି କରୁଚନ୍ତି ଏତେ ସଂଖ୍ୟାରେ ଆଉ କଣ ହବ ନା ମା ଟି ଅଛି ନା ଗଛ ଅଛି ନା କଣ ଅଛି।
ହଁ ନିଜେ ହିଁ
ପାଣି ବି ଠିକ ସେ ପିଇବ ପାଣି ବି ଠିକ ସେ କେତେଟା ଜାଗାରେ ମିଳୁନି।
ହଁ ହଁ ପାଣି ରେ ବି ପୋଖରୀ ପ୍ରଦୂଷଣ କି ନଦୀ ତ ହୁଏ ନଦୀରେ ଯାହା ବି କଳକାର ଖାନ ର ଯାହା ବି ବର୍ଜ୍ୟବସ୍ତୁ ବାହାରୁଚି
ଛି ସେମାନେ ନଦୀରେ ହେ ଛାଡି ଯଉଚନ୍ତି।
ପକେଇ ଦଉଛନ୍ତି ହଁ ଯାହାବି ତାପରେ ଆମର ଯେତିକି ସବୁ ପୂଜା ଫ ହେଲା ତାର ଯୋଉ ମୂର୍ତ୍ତି ଯୋଉ ନେଇକି ଯୋଉ ବିସର୍ଜନ କରିଦଉଚନ୍ତି ତାରେ କିଛି
ହୁଁ। ବେଶୀ ତ ମୂର୍ତ୍ତି ଏବେ ଗଣେଶ ପୂଜା ହବ କି ସରସ୍ଵତୀ ପୂଜା ହବ।
ହଁ ସେଠେ କେମିକାଲ କି ଥାଉଛି ମୂର୍ତ୍ତି ଫୁର୍ତ୍ତି ରେ ଯ
କେମିକାଲ ବହୁତ ମାତ୍ରାରେ ହଉଛି କଲର ଆମର ରହୁ ସି ଯୋଉ ରଙ୍ଗ ରହୁଛି ପୁଣି ସେ ଯୋଉ ନ ନଡ଼ା ହେରିକା ଦେଇକି କରୁଛନ୍ତି ସେଗୁଡ଼ା ପୁଣି ପ୍ରଦୂଷିତ ହଉଛି ନା ନାଇଁ ପାଣିଟା।
ହଁ କିରା ସେଟା ପାଣିରେ ମିଶି ପା ପାରିବ କି ସେଟା ପାଇଁ ଅଲଗା ବାହାରେ କୋଉଟେ ପକେଇକି ମା ଟି ଭିତରେ ପୋତି ଦେଲେ ଯାହା ମିଶିବ ପାଣିରେ ଆଉ କେମିତି ମିଶିବ କ ସେଟା।
ହଁ କୁହନ୍ତି ନଦୀ ଆଉ ନଦୀର ଜଳ ସବୁଠୁ ସ୍ଵଚ୍ଛ କାରଣ ସେ ବହି ଯାଉଚି ନା ନଦୀର ଜଳ କୋଉଠି ସ୍ଥାୟୀ ଭାବେ ରହୁନି ସେଥିପାଇଁ ସଚ୍ଛ କିନ୍ତୁ ବୋ ଏମାନେ ସବୁ ଆଜିକାଲି କଳକାରଖାନା ରୁ ଯାହା ବାହାରୁଚି ନଦୀରେ ଛାଡି ଦଉଚନ୍ତି।
ହୁଁ ଯେତିକି ସ୍ୱଛ କହୁ ସେଇ ଅନୁସାରେ ଆମର କଳକାରଖାନା ବି ଅଛି ବହୁତ ମ ରଜିକାଲି ସେଠୁ ସେଥିରୁ ଯେତିକି ବାହାରୁଛି ବର୍ଜ୍ୟବସ୍ତୁ ପକେଇ ଦଉଛନ୍ତି ଆଉ ସଚ୍ଛ ଆଉ କୋଉଠୁ
ହଁ। ଲୋକ ସଚେତନ ନ ରହିଲା ପର୍ଯ୍ୟନ୍ତ କେବେ ବିି ସେଇ ସବୁ ଜିନିଷ ମାନେ ଆମର। ତଳିବନି ସେ ଆଗକୁ ଆଗକୁ ବଢି ଚାଲିବ ସିନା କେବେ କମିବନି।
କେବେ କମିବନି ଲୋକ ଯ କଣ ଦେଖା କରିଦେବେ ଛୋଟ ଛୋଟ ଜିନିଷ। ଏମିତି ଯଦି ଛୋଟ ଛୋଟ ଜିନିଷ। ବୋଲି ଅଣଦେଖା କରିଦେବେ ହଁ ଯେମିତି ଚାଲିଛି ତ ଚାଲୁ ସେ। ସେମିତି ଯଦି ଭାବନାରେ ରହିବେ। ଆଗାମୀ ଅଧ୍ୟାୟରେ ଆମକୁ ଆମକୁ ହିଁ ତାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
ହୁଁ। ଛୋଟ ଛୋଟ ଜିନିଷ ର ହିଁ କେତେବେଳେ ବଡ ହେଇଯାଏ ସେଟା ମଣିଷ ନିଜେ ବି ଜାଣିନି। ଆଜି ଯେମିତି ଆଜି କାଲିକା ଡେଟ ରେ। ଆମର ଆସୁଛି ଏଲିନ ଆସିଲା କଣ ପାଇଁ ଆସିଲା ଲୋକମାନଙ୍କର ଇଏ ଯୋଗୁ। ଲୋକମାନାନଙ୍କର କାମ ଯୋଗୁ ଯଦି ସେମାନେ ଟିକେ ଟିକେ ସଚେତନ ହେଇଯାଆନ୍ତେ ସେ ସବୁ ଜିନିଷ।
ହୁଁ ହନ୍ଦାନେ। ତାପରେ ଗଛ ଲତା କାଟି ଦଉଛନ୍ତି ତ ଘର ବନେଇ ଦଉଛନ୍ତି ସେଥିରେ ତ। ଜୀବଜନ୍ତୁ। ତାଙ୍କର ବାସସ୍ଥଳୀ ଜଙ୍ଗଲ ତ ଜଙ୍ଗଲ ଯଦି ସଫା କରିଦବା। ସାଙ୍ଗେ।
ମାନେ ନିଜ ଘର ତାଙ୍କର ତ ଛାଡିକି ସହରକୁ ପଳେଇ ଆସିନ୍ତି।
ହଁ। କଣ ହିଁ କରାଯିବ ଆଉ ସେମାନେ ତ ନିଜେ। ବୁଝି ପାରୁନାହାନ୍ତି ସେ ଛୋଟ ଛୋଟ ଜିନିଷ ଟା କି ଏଇଟା ଆଗକୁ ଯାଇ କେତେ ବଡ ସମ ତହାର ସମାଧାନକୁ ଆଉ ନାହିଁ ବି ଏତେ ବଡ଼ ମାନେ ସମସ୍ୟା ହେଇଗଲାଣି ଆଜି ଆଜିକାଲି ଭିତରେ ମାନେ ସେଇଟା ସମାଧାନ କରିବା ବି ବହୁତ କଷ୍ଟ ତାକୁ।
ମାନେ ଏବେଠୁ ବି ଯଦି ଟିକେ ଟିକେ ଚେଞ୍ଜ ମାନେ ଟିକେ ଟିକେ ବଦଳନ୍ତି ସେ ସଚେତନ ହୁଅନ୍ତେ ନା ତ ଠିକ ରୁହନ୍ତା ଏବେ ଯାଇ ବିି ଲୋକମାନେ ସେଇଟା ବୁଝି ପାରୁନାହାନ୍ତି।
ହଁ ତ ଆଗକୁ ଆମକୁ ସେମିତି ଆମକୁ ସମ୍ମୁଖୀନ ହେବାକୁ ପଡିବ ଆଉ ସଚେତନ ନହେଲେ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ ଆଗାମୀ ଅଧ୍ୟାୟରେ।
ହୁଁ ସରକାର ବି କେତେ କରିବ? ସରକାର ଖାଲି ଗଛ ଲଗେଇକି ପଳଉଛନ୍ତି ତାର କେହି ଯ ନ ନଉନାହାନ୍ତି ଲୋକମାନୋନେ ବି ଆମର ବହୁତ ଚାଲା ସେ ଗଛ ଧରିକି ପଳେଇବେ ତାଙ୍କ ଘରେ ଲଗେଇଦେବେ। ହଁ ସେ ଲଗା ହେଇଛି ଯିଏ ଲଗେଇଛି ସେ କଣ ପାଇଁ ଲଗେଇଛି।
ଆମର ପରିବେଶକୁୁ ଆମେ ହିଁ ସୁରକ୍ଷିତ ରଖିପାରିବା। ତ ତା ପାଇଁ ଆମେ ନିଜେ ହିଁ ଦାଇ। ଆମେ ଚାହିଁଲେ ତାକୁ ସୁରକ୍ଷା ରଖିବା ଆମେ ଚାହିଁଲେଁ ତାକୁ ହବ ଯାହା ଆମେ ଚାହିଁବା ସେ ଅନୁ ରେ ସେ ଆମକୁ ଲୋକ ମାନେ ସେମତି
ହଁ। ଏବେ ଆଉ ମାନେ ପ୍ରକୃତି ଏତେ ପ୍ରକୃତିକୁ ଏତେ ମାନେ ଖରାପ କରି ସାରିଲାଣି ଯେ ବର୍ଷା ଦିନେ ଖରା ହଉଛି ଖରା ଦିନେ ବର୍ଷା ହଉଛି। ଏସବୁ କଣ ଠିକ ଶୀତ ଦିନ ମାନେ ଯେତିକି ରେଟ ରେ ଶୀତ ହବା କଥା ହଉଛି କେତେବେଳେ ଗରମ ହଉ
ହୁଁ ହୁଁ ହୁଁ ମାନେ ଋତୁ ଅନୁସାରେ କିଛି ଆମର ଋ ଋତୁ ଅନୁସାରେ ସମୟ ଅନୁସାରେ ଋତୁ ଚାଲିନେ।
ନା। ଆଗରୁ କଣ ହଁ ଲୋକମାନୋ କଣ ଜାଣିଥିଲେ ନା ଏତେ ସବୁ ଆମର ଥିଲା ହୁଁ।
ତାପରେ ଆମର ଗାଁ ଅପେକ୍ଷା ସହରରେ ଅଧିକ ପ୍ରଦୂଷଣର ମାତ୍ରା ଅଧିକ
ବହୁତ ବହୁତ ସହରରେ ବହୁତ ଗାଡି ମାନେ ଦରକାର ନଥିଲେ ବି ଗୋଟେ ଲୋକଟେ ମାନେ ଗୋଟେ କିଲୋମିଟର ରାସ୍ତା ଯୋଉଠିକି ଆମେ ଚାଲିକି ବି ଯାଇପାରିବା ସେଇଠି ଲୋକମାନେ ଗାଡି ବ୍ୟବହାର କରିବେ ଆଉ କଣ ହବ
ହଁ ହଁ ଆଉ ଦେଖନ୍ତୁ ଆମର ଭାରତର ଦିଲ୍ଲୀ ସେଠି ପ୍ରଦୂଷଣ ଅଧିକ।
ସେ ସେଠି ବହୁତ ମାନେ ଦିଲ୍ଲୀରେ ତ ମାନେ ପଲିସି ମାନେ ଆମର ପ୍ରଦୂଷଣରେ ସେ ପୁରା ଫାଷ୍ଟରେ ଅଛି। ମାନେ ଲୋକ ମଝିରେ ନା ନିଶ୍ୱାସ ନେଲେ ଭଳି ମାନେ ଛାତି ପଡୁଥିଲା, ମାନେ ଏମିତି ଆସିଗଲାଣି ସେପଟେ ଆଉ ଆମର ଓଡିଶା ଆସିଲେ ଆଉ କେତେ ବାଟ ଟାଇମ ଯାଏ କେତେ ବାଟ ଓଡିଶାକୁ? ସେପଟେ ଯଦି ଏମିତି ହେଇପାରୁଛି। ଥାପି ସେ ତଥାପି ସେ ଏତିକାରେ ଲୋକ ଏତେ ସଚେତନ ନୁହଁନ୍ତି ଯେ ଯାର ମନ ଇଚ୍ଛା ଯାହା କରିଦଉଛନ୍ତି।
ହୁଁ। ତ ଆମେ ପାଖ ମାନେ ପାଖ ଜାଗାକୁ ଗଲେ ଆମେ ଯଦି ଚାଲିକି ଯିବା କି? ଆମର ସାଇକେଲ ଦ୍ଵାରା କିରେ ଆମର ବଟେରୀ ସ୍କୁଟି ଇ ସ୍କୁଟି ଯୋଉ ବାହାରିଛି ଏବେ। ତା ବି ବ୍ୟବହାର କଲେ। ବହୁତ ଭଲ ହବ ଆଉ।
ଲୋକମାନେ ଜାଣି ପାରୁନାହାନ୍ତି। ମୂର୍ଖ ମାନେ ପାଠ ଏତେ ପଢିକି ବି ମୂର୍ଖଙ୍କ ଭଳି ବ୍ୟବହାର କରୁଛନ୍ତି ଆଉ କଣ ହବ?
ହଁ ତ ଇନ୍ଧନ ର ଯେତେ ଆମେ ଇନ୍ଧନ ଗାଡି କମ ବ୍ୟବହାର କରିବା ଆମର ଅ ବାୟୁ ପ୍ରଦୂଷଣ ସେତେ କମ ହବ।
ହଁ। ଏଇଟାକୁ ଆଗେ କମେଇବା ଦରକାରେ ଇନ୍ଧନ ର ଆକୁ
ହୁଁ ଦେଖନ୍ତୁ ଏବେ ଧୀରେ ଧୀରେ ଆମର ଇନ୍ଧନ ବି ସରି ସରି ଆସିଲାଣି। ତ ଆଗାମୀ କିଛି ବର୍ଷ
ଆଉ ଯେତେ ଯଦି ଇଏ କରିବ ଆଉ କୁଆଡୁ ଆସିବ ଇନ୍ଧନ କୁଆଡୁ ଆସିବ।
ହଁ। ଆମେ ସଚେତନ ଟିକେ ରହିଲେ ଆମର ପରିବେଶକୁ ବି ଆମେ ଫେରିପାଇବା।
ହୁଁ ହଉ ଠିକ ଅଛି ମୁଁ ଯାଉଛି ଖାଇବି। ହଁ ଆପଣଙ୍କ ସହିତ ବି କଥା ହେଇକି ଭଲ ଲାଗିଲା ମୁଁ ଯାଉଛି ହଉ ରଖୁଛି।